ନମସ୍କାର। ହ୍ୟାଲୋ।
ନମସ୍କାର।
ଭାଇ ଆଉ ଭଲ ଅଛନ୍ତି ଆପଣ?
ହଁ ବହୁତ ବଢିଆ।
ଆଉ କଣ କରୁଛନ୍ତି?
କିଛି ନାହିଁ ବର୍ଷା ହଉଛି ତ ଘର ଭିତରେ ବଇଚି ଆଉ।
ସେ ଆମ ପଟେ ବି ତ ସେଇ ସମସ୍ୟା ଆଉ ବର୍ଷା ଲାଗି ରହିଚି। ସକାଳଠୁ ଏପର୍ଯ୍ୟନ୍ତ ତ କମିବାର ଆଉ ତାର ନାହିଁ।
ହୁଁ ହୁଁ।
ତ ମୁଁ ବି ସେଇ ଆଚ୍ଛା। ଆଚ୍ଛା ଆଚ୍ଛା ମୁଁ ବି ସେଇ ଖାଇ ପିଇକି ଶୋଇଛି ଟିକେ ଆଉ ଯେହେତୁ ବର୍ଷା ପାଗ। ତାର ତ ମଜା ହିଁ ଅଲଗା କିଛି ବର୍ଷା ପାଗରେ
ହଁ ହଁ।
ଘରେ ଯୋଉ ଖାଇ ପିଇକି ଶୋଇବା ଆଉ ଦୂରଦର୍ଶନ ଦେଖି ଶିଖିବା ଆଉ ତା ସହିତ କିଛି ଆମେ ମୁଢି କିମ୍ବା କିଛି ମିକ୍ସଚର ଖାଇବା। ତାର ତ ବହୁତ ମଜା ହିଁ ହେଲା ହୁଁ। ଆଉ ଗୋଟେ ଦେଖିଥିବେ ଗ୍ରାମରେ ଯେତେବେଳେ ରହୁଚନ୍ତି ଆମେ ତ ସେତେବେଳେ ଦେଖି ଥିବ ସାଙ୍ଗସାଥି ମିଶିକି ଯଦି ଯଦି ଆମେ ଗୋଟେ ଜାଗାରେ ରହିଲେ ମାନେ ଉ ଭାବନ୍ତୁ ବର୍ଷା ହେଇଛି। ଦିନ ବେଳା ତ ଆମେ ସାଙ୍ଗସାଥି ମିଶି ଗୋଟେ ଘରେ ରହୁ ସେତେବେଳେ ତାର ମୁଢି ମିସ୍କଚର ତାର ଆଉ ଆଉ ସେଇଠି ଆମେ ଶି ବିଭିନ୍ନ ନାନା ପ୍ରକାର ଖେଳ ଖେଳିବା।
ହୁଁ ହୁଁ ଆଜ୍ଞା ଆଜ୍ଞା।
ତାର ବି ବହୁତ ମଜା ଅଛି। ଗ୍ରାମରେ ରହିଲା ବେଳେ କାହିଁକି ନା ଯେହେତୁ ଏବେ ଟିକେ କିଛି କିଛି ହଁ ବଡ ହେଲା ପରେ ତାର ତ କମି ଯାଉଚି। ଆଉ ସେ ମେଳ ତ ରହୁନି। କଣ କରିବା ଆଉ ସେଇ ପଛକୁ ତ ଫେରି ହବନି କିନ୍ତୁ ବହୁତ୍ ମନେ ପଡୁଛି ସେଇଗୁଡା କଥା ଛୋଟ ବେଳର କଥା।
ହୁଁ ହୁଁ।
ଆଉ ବହୁତ କଷ୍ଟ ବି ଲାଗୁଚି ସେଇ ସମୟ ପୁଣି ଫେରିଆସନ୍ତା ଆମେ ପୁଣି ସେମିତି ରୁହନ୍ତୁ।
ଆଉ ଆଉ ପଛ ପଛ ତ ଫେରି ପାରିବନି ପଛକୁ ତ।
ପଡୁଛି ତ ଏଇ ନିଜକୁ ଏକୁଟିଆ ଏକୁଟିଆ ଲାଗୁ ଜାଣି
ହୁଁ ହୁଁ।
ଆଉ ତ ସାଙ୍ଗସାଥି କେହି ରହୁନାହାନ୍ତି।
କଣ କରିବା ଗାଁରେ ତ ଆମ ଗାଁରେ ତ ପିଲା ନାହାନ୍ତି ବର୍ତ୍ତମାନ। ତ ଭାବୁଚି ବୋଧେ ନୂଆ ଖାଇ ଖୁଆଇ ପର୍ବରେ ଆସିଲେ ଆସି ପାରନ୍ତି।
ଆଚ୍ଛା ଆଚ୍ଛା ଆପଣଙ୍କ ନୂଆଖାଇ ପର୍ବ ତ ଆଉ ଅଛି ବହୁତ ଆଗକୁ ଆସିବ। ମୁଁ ଗୋଟେ ଦି ମାସ ପରେ ଆସିବାକୁ ଲାଗୁଛି ମୋତେ ନୂଆ ଖାଇ ପର୍ବ। ତ ଆପଣ ନୂଆଖାଇ କଣ କେମିତି କଣ ପାଳନ୍ତି? ବହୁତ ବ ମାନେ ଓଡିଶାର ପଶ୍ଚିମ ଓଡିଶାରେ ତ ଦେଖିଥିବେ ନୂଆଖାଇ ପର୍ବ ବହୁତ ଧୁମଧାମରେ ପାଳନ କରାଯାଏ। ତ ସେଇ ପର୍ବଟା ଆମ ସାରା ଓଡିଶା ସାରା ଆମ ରାଜ୍ୟ ସାରା ପାଳନ୍ତି ଆପଣ ବି କେମିତି ପ୍ରକାର କେମିତି ପାଳନ୍ତି ବହୁତ ଭଲ ଭାବରେ ପାଳନ୍ତି କହୁନାହାନ୍ତି? ଯେହେତୁ ଆମର ବହୁତ ବଡ ପର୍ବ। ଯାହାକି ଆମେ ଆମ ଫସଲର ଆ ଫସଲ ଉନ୍ନତ ହବା ପାଇଁ ଆମେ ସେଇ ନୂଆଖାଇ ପର୍ବ ପାଳିଥାଉ। ତ ଆପଣ ବି ତ ଜାଣିଥିବେ ନିଶ୍ଚିତ ଭାବେ ଉ ହୁଁ। କିଛି କୁହନ୍ତୁ ନୂଆଖାଇ ବିଷୟରେ ଯେହେତୁ ତ ଆପଣ ଭଲ କଥା କହିଲେ ଗୋଟେ ନୂଆଖାଇ ପର୍ବ କହିଲେ ତ ସେ ବିଷୟରେ କିଛି କୁହନ୍ତୁ ଆପଣ।
ଏଠି ଭାଇ ମାନେ ଓଡିଶାର ପଶ୍ଚିମାଞ୍ଚଳର ଏକ ସେଟା ଗୋଟେ ପାରମ୍ପରିକ ପ ପର୍ବ। ଆଉ ନୂଆଖାଇ ଧାନ ଅମଳର ଖୁସିରେ ପାଳନ କରିବା ଉ ମାନେ କରନ୍ତି।
ଆଜ୍ଞା ଆଜ୍ଞା।
ତାପରେ ସେଇି ଦେଖିଥ ନାହାତି ପ୍ରକାର ବ୍ୟଞ୍ଜନ ବ୍ୟଞ୍ଜନ କରାହାଉଉଥିବ। ଜାଣିଥିବେ ଆପଣ ଦେଖ ଜାଣିଥିବେ ନୂଆଖାଇରେ ଊୂ। ଊ ଉଡିଥିବେ ଦେଖିଥିବେ ନୂଆ ନଥିବ ଗୋଟେ‌। ନ ଖାଇ ପାର ଯୋଉ ଆମର ପାଳନ ହୁଏ ଏଇଦିନ ନୂଆ ନଥିବ। ଖୀରି ପିଠା ଖିଆ ହଁ ଆଉ। ମାଂସ ବି ଖାଆନ୍ତି ଲୋକ କିନ୍ତୁ ଆମେ ଯେହେତୁ ବଡ ଆମକୁ ବହୁତ ଭଲ ଲାଗେତ। ଆମେ ସେଇଦିନ ଆମିଷ ପସ କିଛି କରିନଥାଉ।
ହଁ।
ଥାନ୍ତେ ଆମେ ସବୁ ଜଣ ସେଇଦିନ
ନା ସେ ସେଦିନ ତ ସେଦିନ ତ ନାଇଁ। ତ ଆମିସ ଭୋଜନ ସେଦିନ ଖାଆନ୍ତିିନି।
ଆଜ୍ଞା ଆଜ୍ଞା କାହିଁକି ନା ସେଇଦିନ ଦେଖନ୍ତୁ ଆ ପ୍ରାୟ ସେଦିନ ତ ଦେଖିଥିବେ ଉଁ ପଶ୍ଚିମ ଓଡିଶା କଥା କହିଲେ ପଶ୍ଚିମାଞ୍ଚଳର। ତାଙ୍କେ କଣ କରନ୍ତି ନା ଆ କଣ କହ ତାଙ୍କେ ଏଇ ଦିନ ତାଙ୍କେ ମାଂସ ସମେତ ବିଭିନ୍ନ ଖାଦ୍ୟ ଆଉ ମଦ ଖିଆପିଆ ଓ ପାରମ୍ପରିକ ଖେଳ ଏପରିକି ଯଥା ମାନେ ଲୁଡୁ ଖୋ ଖୋ ବାଡି ଖିଚା, କୁସ୍ତି ଏଭଳିଆ କିଛି ଖେଳ ଖେଳିଥାନ୍ତି ସେତେବେଳେ ତାଙ୍କେ
ହଁ।
ଆଉ ୟାର ଅନ୍ୟ ନାମ ଜାଣିଛନ୍ତି ନୂଆଖାଇ ଅନ୍ୟ ନାମ କଣ ଅଛି?
ନା ମ ଆଉ ବୁଝିପାରିଲିନି ଆଉ ଥରେ କୁହନ୍ତୁ।
ନା ନୂଆଖାଇ ଯୋଉ ଆମେ କହୁଛେ ତ ଏଇ ନୂଆଖାଇ ର ବି ଗୋଟେ ଭିନ୍ନ ନାମ ଅଛି ଆପଣ ଜାଣିଛନ୍ତି?
ହଁ ହଁ ଅନ୍ୟ ନାମ। ଆମର ନୂଆଖାଇର ଅନ୍ୟ ନାମ ହଉଛି ଆଜ୍ଞା ନବାର୍ଣ ଶୁଣିଥିବେ।
ଆଜ୍ଞା ଆଜ୍ଞା ନ।
ହଁ।
ତାପରେ ଜାଣିଛୁ ତ ଏଇ ଏ ଏହା ଯାହାଲେ ଆମର ଫସଲ ଅମଳର ପର୍ବ ଯାହାକୁ ଆମର ଫସଲ ଅମଳ ହୁଏ। ସେଇ ଯୌରା ଆମେ ଦେଖିଛୁ ସେଇଦିନ ଆମର ନୂଆ ଧାନ ଦେଖିଥିବେ ନୂଆ ଧାନ। ତା ଗଛକୁୁ ସଂଗ୍ରହ କରି ଆମେ ତାକୁ ନୂଆ ରୁପରେ ବ୍ୟବହାର କରିଥାଉ। ଯାହା ଦ୍ଵାରା ଆମେ ସେଇ ଦିନଠୁ ଆମେ ନୂଆ ଭଳିଆ ଚଳ ତଉ ତାପରେ ଦେଖି ଜାଣିଥିବେ ଆପଣ ନୂଆ ଖାଇସାରିଲା ପରେ ଆପଣ ସାନ ମାନେ ବଡ ମାନଙ୍କୁ ଆଶୀ ଆଶୀର୍ବାଦ ନିଅନ୍ତି। ସେମାନଙ୍କ ଠାରୁ ଆଜ୍ଞା ଆଜ୍ଞା ଆପଣ ଆପଣ ତାଙ୍କର ବି ସେମିତି ହଉଥିବ ନିଶ୍ଚିତ ଭାବେ।
ହଁ ନିଶ୍ଚୟ ନିଶ୍ଚୟ।
ଆଜ୍ଞା।
ଆମର ତ ହଁ ଚାଲିଛି ସେମତି ସେଟା ମାନେ ପରମ୍ପରି ଏ ସରି ପରମ୍ପରା ସଂସ୍କୃତି।
ତାପରେ ଏଇଟା ଜାଣିଥିବେ ଆପଣ ଭାଦ୍ର ମାସରେ ଆମର ଶୁକ୍ଳ ପଞ୍ଚମୀ ରେ ଏଇଟା ପାଳନ କରାଯାଏ ନୂଆ
ଆଲା ହୁଁ ହୁଁ ହୁଁ। ଆଜ୍ଞା। ତାପରେ
ଥିବେ ଆପଣଙ୍କର ଯେତେବେଳେ ଗ୍ରାମରେ ଗ୍ରାମ ଦେବୀ ଥାନ୍ତି ତ ପ୍ରଥମେ ଆପଣଙ୍କ ମ ହ୍ୟାଲୋ।
ହଁ ଆଜ୍ଞା ଶୁବୁଛି।
ଆପଣଙ୍କ କିଛି ମାନେ ସ ଶବ୍ଦ କିଛି ଆସୁଛି ଆପଣଙ୍କ ଆଖପାଖରୁ ଲାଗିଲା ଆପଣଙ୍କୁ ତ।
ନା ନା।
ପ୍ରଥମେ ଦେଖନ୍ତୁ ନୂଆ ଖାଇବାର ପ୍ରଥମେ ହଉଛି କଣ ହଉଛି କହିଲେ ଆମର ସବୁ ଜୀବ ଯେ ଏତିକି ନୂଆ ଜିନିଷ ଗୁଡାକ ସବୁ ହୁଏ ସେଇଠୁ ବ୍ୟଞ୍ଜନ କରାହେବ ତାପରେ ଦେଖିଥିବେ ଉଁ ପ୍ରଥମେ ନୂଆ ଖାଇବି କିଏ ନା ଗ୍ରାମର ଗ୍ରାମ ଦେବି। ନୂଆ ଖାଇବେ ଯେ ଶ୍ ଦେଖିଥିବେ ପ୍ରତ୍ୟେକ ଗାମର ଜଣେ ଜଣେ ଦେହୁରୀ ରୁହ ଛନ୍ତୀ ଜାଣିଥିବେ।
ହଁ ନିହାତି ନିହାତି।
ହ୍ୟାଲୋ।
ଆଜ୍ଞା ଆଜ୍ଞା।
ହ୍ୟାଲୋ ହଁ ଶୁଣିଥିବେ। ପ୍ରତେକ ଗାମରେ ଜଣେ ଜଣେ ଦେହରୁୀ ରହିଥାନ୍ତି ହ୍ୟାଲୋ। ହଁ ମୁଁ କହିଲି ପ୍ର ପ୍ରତ୍ୟେକ ଗ୍ରାମରେ ଜାଣିଥିବେ ଆପଣଙ୍କର ଗୋଟେ ଦେହୁରୀ ଥାଆନ୍ତି।
ହଁ। ରମରି ସେ ମାନେ ନଭାର ନ କୁ ପୁଅ ଜନ୍ମଙ୍କୁ ଅର୍ପଣ କରିଥାନ୍ତି ଆଉ ସେ ଅ
ଆଜ୍ଞା ଦେକ୍ଷଣ ସେଇଦିନ ଦେଖିଥିବେ ସେଇ ଗ୍ରାମ ଅ ଆଜ୍ଞା।
ହୁଁ ହୁଁ କୁହନ୍ତୁ କୁହନ୍ତୁ।
ମୁଁ କହିଲି ସେଇ ଯୋଉ ଗ୍ରାମ ଦେବୀ ଥାଆନ୍ତି ତ ଆପଣଙ୍କ ଗ୍ରାମରେ ନିଶ୍ଚୟ ଜଣେ ଜଣେ ଥିବେ ଦେଉରି ଥାନ୍ତି ଜାଣିଥିବେ ପ୍ରତ୍ୟେକ ଗାମରେ। ତ ସେମାନେ କଣ କରୁନ୍ତି ନା ପ୍ରଥମେ ଆଗ ଗ୍ରାମ ଦେବୀଙ୍କୁ ପୂଜା କରନ୍ତି ସେଇଠି ଆଗ ପୂଜା କରି ସାରିଲା ପରେ ପ୍ରତ୍ୟେକ ଆ ଗୃହରେ ପ୍ରତ୍ୟେକ ଠାକୁରଙ୍କରେ ପୂଜା କରାଯାଏ।
ଆଜ୍ଞ ଆଜ୍ଞା।
ଉପରେ ନୁନାଖିଆ ଆରମ୍ଭ ହୋଇ
ଆଜ୍ଞା ହଁ। ସେଟା ତ ମାନେ ହଁ ଶୁଭୁଛି।
ହଁ କୁହନ୍ତୁ କଣ କହୁଥିଲେ?
ହଁ। ମାନେ ଜାଣି ନୂଆ ଖାଇଦିନ ତ ଭାଇ ମାନେ ପ୍ରଥମେ ସବୁ ମାନେ ଦେବାଦେବୀଙ୍କୁ ମାନେ ଭୋଗ ଅର୍ପଣ କରିଥାନ୍ତି ତାପରେ ହଁ ତାପରେ ସେଇଟା ମାନେ ଘରର ବଡ଼ ଯିଏ
ଆଜ୍ଞା।
ସେ ପୂଜା ଫୂଜା କରି ସାରିଲା ପରେ ସମସ୍ତଙ୍କୁ ଫୁଲୁ ସେଟା ମାନେ ଆ ଭୋଗ ଅର୍ଚ ମାନେ ଅ ଭୋଗ ଅର୍ଚ୍ଚନା କରନ୍ତି। ଭଗବାନଙ୍କୁ ଦେଇ ସାରିଲା ପରେ ଉଁ ଆପଣଙ୍କ ପରିବାରରେ ପରିବାର ତ ସବୁ ଦେଇଥାନ୍ତି ଭୋଗ ତାପରେ ପ୍ରସାଦ ଦେଇଥାନ୍ତି। ତାପରେ ଆମେ ସେଟା ଖାଇ ସାରିଲା ପରେ ଗୋଡ ବି ଧୁଇଦିଅନ୍ତି ଜାଣିଥିବେ ମାନେ ଛୋଟ ଛୋଟ ଛୁଆ ଯିଏ ଯିଏ ଥାଆନ୍ତି ଘରେ ଦୁଇ ସାରିଲା ପରେ ତ ଜାଣିଥିବେ ଭାଇ ମାନେ ଉଁ ସମସ୍ତେ ସେ ଉଁ ଛୋଟ ମାନେ ଅ ସବୁ ବଡ ଲୋକଙ୍କୁ ଆମ ମାନେ ଘର ଗାଁ ର ସମସ୍ତଙ୍କୁ ମିଶାଇଦବା। ଆଶୀର୍ବାଦ ନେଇଥାନ୍ତି।
ତାପରେ ଦେଖିଥିବେ ନୂଆଖାଇ ପରଦିନ ଆମେ ନୂଆଖାଇ ବାସ ରୂପୀ କି ପାଳନ କରିଥାଉ।
ହଁ ନିହାତି ସେଇଟା ତ
ହଁ ସେଇଦିନ ସେଇଦିନ କଥା ହିଁ କହୁଛି ମୁଁ ତ ସେଇଦିନ ଅ ପ୍ରତ୍ୟେକ ଘରେ ଦେଖିଥିବେ
ହଁ ଆମିଷ।
ଦ୍ଵିତୀୟ ଭୋଜନ କରିଥାନ୍ତି ପ୍ରାୟ ମୁଁ ସେଇୟା ହିଁ ମାନେ ଟିକେ ଉଁ ମନ ବୁଝେଇବାକୁ। କାମ ଭୁଲ୍ ହେଇଗଲା। ତ ମୁଁ ଟିକେ ବୁଝି ପାରୁନଥିଲି ତ ସେଇଦିନ ପ୍ରାୟତଃ ତ ଉଁ ସମସ୍ତେ ଆମିଷ ଭୋଜନ କରିଥାନ୍ତି। ସେଇଭଳିଆ ନା ହୁଁ ହୁଁ ହୁଁ କାହିଁକି ନା ଯେହେତୁ ଆମର ଗୋଟେ ଖୁସି ନୂଆଖାଇ ପର୍ବ ତ ଆମେ ସେଇଦିନ କେମିତି ଆଉ ଆମିଷ ଭୋଜନ କରିପାରିବା।
ହୁଁ ହୁଁଙଙ ଉମ
ହୁଁ
ହ ମାନେ ନୂଆଖାଇ ବାସି ପାଳନ ହୁଏ। ଓ ଏଇ ଦିନ ବାଳକା ହଁ ଖେଳ ଖେଳ ତ ଆମ ପଟେ ତ ହଉନି ଖେଳ।
ହୁଁ।
ଖେଳ ତ ଖେଳୁନାହାନ୍ତି ମାନେ ଅ ହଁ ତାସ ଖେଳନ୍ତି। ଜାଣିଥିବେ।
ଆଚ୍ଛା ଆଚ୍ଛା।